ହଁ ଆଜ୍ଞା ଶୁବୁଛି?
ହଁ ଏବେ ଶୁଣା ।
କଣ କରୁଥିଲେ?
ଏଇ ଟିକେ ଶୋଇଥିଲି ଆଉ ଉଠିଲି ଏବେ।
ଆଚ୍ଛା ସେପଟେ ବର୍ଷା ହେଇଛି କି?
ହଁ ଏବେ ଜଷ୍ଟ ବର୍ଷା ହେଇକି ଗଲା ଆଉ ଟିକେ ଟିକେ ପାଗ କୋହୋଲିଆ ଦେଇଛି ଆଉ।
ଅଁ ଏତେ ଖରା ହଉଛି ଟିକେ ବର୍ଷା ହେଲେ ଯାଇକି
ତମ ଆଡ଼େ ବର୍ଷା ହେଇଥିଲା?
ଆମର ବର୍ଷା ହେଇନି ଖାଲି ଉଠେଇଥିଲା ଆଉ ହେଇନି ବର୍ଷା।
ଆମ ଠି କିନ୍ତୁ ବର୍ଷା ହେଇଗଲା ବୋହୁତ ବର୍ଷା ହେଇଛି ଆଜି।
ବର୍ଷା ହେଇନି ଖାଲି ଉଠେଇକି ରହିଯାଇଛି।
ନା ଯାହା ହେଉ ଏତେ ଦିନ ପରେ ଟିକେ ଆମର ବର୍ଷା ହେଲା। ରଜ ବି ଗଲା ବର୍ଷା ହେଲାନି।
ନା ଆମର ବୋଧେ ଆମର ବି ଏପଟେ ହେଇ ଲା ନ ହେଇଥିଲା କେଜାଣି ମନେ ପଡ଼ୁନି ହେଇଥିଲା ବୋଧେ ଟିକେ ଟିକେ।
ଆ ରଜରେ ସିଆଡ଼େ ବର୍ଷା ହେଇଥିଲା ନା ହେଇ ନଥିଲା?
ଆ ହେମିତି ପୁରା ଜୋରରେ ବର୍ଷା ହେଇନି ଏମିତି ଖାଲି ଝିପ ଝିପି ଯଦି ପକେଇଥିଲା ପକେଇଥିଲା।
ହଁ ଆମର ସେ ପହିଲି ରଜ ଦିନ ଟିକେ ଟିକେ ବର୍ଷା ହେଇଥିଲା ଆଉ ଟୋଟାଲି ବର୍ଷା ହେଇନଥିଲା ଆଜି ତ ଯୋଉ ଗରମ ହଉଥିଲା ଗୁଳୁଗୁଳି।
ଆଜି ବୋହୁତ ଖରା ବୋହୁତ ଖରା।
ଆମର ଏଠି ଖରା ତ ଯେତିକି ନା ଗୁଳୁ ଗୁଳିଟା ପ୍ରବଳ ମାରି ଦୋଉଛି।
ପିଲାଙ୍କ ସ୍କୁଲ ଖୋଲିଲା ଛଡ଼ା ଛଡି଼କରିକି ଆସିଲା ବେଳକୁ ମାନେ ତମେ ପୁରା ଗାଧେଇ ପଡ଼ିବ ବିନା ଏସିି ରହିି ହି ହୋଉନି।
ଜମା ଆଜିଠୁ ମୋର ବି କଲେଜ ଖୋଲିଲା ମାନେ ମୋର ଏକ୍ଚୁଲି ଗ୍ରାଜୁଏସନ କରୁଛି। ଫୋର୍ଥ ଇୟର ତ ମୋର ବି ଆଜିଠୁ କଲେଜ ଖୋଲିଲା ମୁଁ ଆଜି ଏ ତେ ଦିନ ପରେ କଲେଜ ଯାଇଛି। ଯାହା ଅବସ୍ଥା ହେଇଛି ଆଉ କହିହବନି। ଏବେ ଆସିକି ଗୋଟେ ଏସ୍‌
ଏ ସାଙ୍ଗ ସାଥି ଦେଖ୍
ହଁ ସେଇଟା ହିଁ ଖାଲି ଗୋଟେ କଥା ସେଇଥିପାଇଁ କଲେଜ ଯିବା କଥା। ନହେଲେ ଏତେ ଗରମ ଏତେ ଗରମ ମୁଁ ଭାବୁଛି ଆଉ କଲେଜ ଯିବିନି ହେଟି ତେ ବର୍ଷା ହଉ ଆଉ ଚାରି ପାଞ୍ଚ ଦିନ ଯାଉ ଯିବି ଯାଇକି।
ହଁ ପ୍ରାୟ ଏବେ ଯୋ ସ୍କୁଲ କଲେଜ ଖୋଲିଲା ପିଲା ପିଲାମାନେ ପ୍ରାୟ ମଣ୍ଡେ ଠୁ ଯିବେ। ସୋମବାରଠୁ ହିଁ ଯିବେ।
ହଁ।
ସେ ଆଉ ଅ ଏବେ ଯୋଉ ଗୁରୁବାର ଟାରେ ଗୋଟେ ମାନେ ଅଡ୍‌ ଟାଇମ୍ ରେ ଖୋଲିଲା। ଖୋଲିଥାନ୍ତା କେତେ କୋଡ଼ିଏ ପରଠୁ ଖୋଲିଥାନ୍ତା ସୋମବାରଠୁ ପିଲା ଯିବେ।
ଉଁ ସେଇ କିନ୍ତୁ ଆମେ ପାଖରେ ରହୁଛୁ। ଘର ପାଖରେ କଲେଜ ତ ମୁଁ କହିଲି ପ୍ରଥମ ଦିନଟା ଯାଇକି ପଳେଇ ଆସ୍ ତାପରେ ଆଉ ଜିବି ଜିବିନି ଦେଖିବା ଆଉ।
ହଁ। ମୁଁ ତ ଆଜି ମୋ ଝିଅକୁ ସ୍କୁଲରେ ଛାଡ଼ିଲି, ବହୁତ୍ କମ୍ ପିଲା।
ଆଁ-ଆଁ ଆପଣଙ୍କ ଝିଅ କୋଉ କ୍ଲାସ କି? ଆଚ୍ଛା, ଏ ଛୋଟ ମାନେ ଛୋଟ ପିଲା ତ ଏବେ ସେ କେତେବେଳେ ଯାଉଛନ୍ତି? ସଖାଳ
ସକାଳ ପୁରା ପାଞ୍ଚଟା ଆମେ ଛଅଟାରୁ ବାହାରିଲୁ ସ ସାଢ଼େ ଛଅଟାରେ ପହଞ୍ଚିଲୁ। ସାଢ଼େ ଛଅଟାରେ ତାର କ୍ଲାସ୍ ଷ୍ଟାର୍ଟ ହଉଛି ସାତଟାରୁ। ସବୁ ଅଳ୍ପ ପିଲା ତାପରେ ସ୍କୁଲ ଖୋଲିକି ଯେତବେଳେ ବନ୍ଦ ହେଇଯାଏ ପିଲା, ଆଉ ଅଧା ଦିନ କ୍ଲାସ ହେଲା। ବନ୍ଦ ହେଇଥିଲା ତ, ପିଲାମାନେ ସବୁ ରହି ଯାଇଥିଲେ ଘରେ। ବୁଲାବୁଲିି ଖାଇ ପିଇ ଆରାମରେ ରହୁଥିଲେ। ସଖାଳୁ ଉଠିକି ପୁଣି ଗଲା ବେଳକୁ ଯୋଉ ମନ ଦୁଃଖ ଆଉ ପିଲାଙ୍କର।
ସେ ପୁଣି ଛୋଟ ଛୁଆମାନେ ଟିକେ ଉଠିବାରେ ର
ହଁଅ-ଅ ଏ ତାପରେ କଣ କି? ଆ ଯୋଉ ମଝିରେ ଦି ଘଣ୍ଟା ସ୍କୁଲ ହଉନଥିଲା କି?
ହଁ।
ଖରା ଯୋଗୁ, ଏବେ ପୁରା ହୁଏ ପୁରା ଉଲ୍ଟେ ହେଇଲା। ତ ତାର ଆଉ ମାନେ ମୋ ଝିଅ ଟିକେ ମନ ଦୁଃଖ ଖାଲି ମାମା ପାଖରେ ତ ମନ-ଟା।
ଜମା ଯିବୁନି ମୁଁ ଯିବି ମୁଁ ଏଇ ମୁଁ ଟିକେ ବସିବି ହଁ।
ଆଚ୍ଛା।
ତାର କ୍ଲାସ ମାନେ ଷ୍ଟାର୍ଟ ହବା ପୂର୍ବରୁ ପ୍ରେୟାର ହବ। ମୁଁ ସେଇଠି ବସିବି ତା ପ୍ରେୟାର ସରିଲେ ସେ ବ୍ୟାଗ ଧରିକି ଯିବ। ଯାଇକି ମୁଁ ଦେଖିଲା ପରେ ମୁଁ ଯିବି।
ଆଚ୍ଛା ଆଚ୍ଛା।
ଆଉ ଏବେ କଣ ଚାଆ ଫାଆ ଚାଆ ଜଳଖିଆ? ହ୍ୟାଲୋ?
ହ୍ୟାଲୋ।
ହଁ ମୁଁ କହିଲି କଣ ଚାହା ଜଳଖିଆ ଟାଇମ୍ କେତେଟା ବେଳେ?
ନା ଏବେ ତ ଆସିକି କଲେଜରୁ ଶୋଇଥିଲି, ମାନେ ଟିକେ ରେଷ୍ଟ୍ ନେଉଥିଲି, ଏତେ ଗରମ ହଉ ହଉଛି ଯେ ବସି ହଉନି। ଆମର କ୍ଲାସ ଷ୍ଟାର୍ଟ ହଉଛି ସେ ଦଶଟାରୁ ଉଁ ଦିଟା, ଦିଟା ତିନିଟା ଏମିତି ଆଉ।
ହଁ ତାହେଲେ ଆସିଲା ବେଳକୁ ତିନିଟା ଚାରିଟା ଖଣ୍ଡେ ହେଇଯାଉଥିବ। ଆସି ଶୋଇଥିବ ଆଉ।
ମୁଁ ସେଇ ଚାରିଟା ବେଳୁ ଘରେ ପହଞ୍ଚିଲି, ଆଉ ଆମର ତ ଯେହେତୁ ମାନେ କିଛି ଠିକ୍ ନାହିଁ କଲେଜ ମାନେ କିଛି ଠିକ୍ ନାହିଁ। କେତେବେଳେ ଟିଚର୍ସଙ୍କ ଇଚ୍ଛା ଏବେ କ୍ଲାସ କର, ନହେଲେ ସସପେଣ୍ଡ୍।
ହଁ।
ଆଜି ତ ଆମେ ଯାଇଥିଲୁ ଦଶଟାରେ, କିନ୍ତୁ ଆସିବୁ କେତେବେଳେ ଜାଣି ନଥିଲୁ, ସେଠି ପହଞ୍ଚି ଜାଣିଲୁ କି ଆମେ ଦଶଟାରେ ଆସିବୁ।
ଥାଏ କି ଆଜି ଏତିକିଟା କ୍ଲାସ ହବ କାଲି ସେତିକିଟା।
ଆଜି ପାଇଁ କି ଦିଆ ହେଇନଥିଲା, ତାପରେ କାଲିଠୁ ଆମେ ଜାଣିଗଲୁଣି କିନ୍ତୁ ସେ ଟାଇମ୍ ଟେବୁଲରେ କିଛି ହବନି।
ହଁଅ-ଅ କାର ଆମେ ଯେତେବେଳେ କଲେଜ ଯାଉଥୁଲୁ ଆମେ ତ ଟାଇମ୍ ଟେବୁଲ ଥାଏ ନା, ଧର ଅନର୍ସ କ୍ଲାସ ଆଜି ଦିଟା ଥିବ।
ହଁ।
ଇଲେକ୍ଟିଭ ଥିବ, ଏମିତି ଥାଏ।
ହଁ ସେମିତି ଆମର ବି, କିନ୍ତୁ ସେ ଟିକେ ଦେଖିକି ଏ ମୋର ଏ
ଓହୋ, ଆମର ତ ଯେତେ ପ୍ଲସ୍ ଥ୍ରୀ ପଢୁ ଥିଲୁ, ଡିପାର୍ଟମେଣ୍ଟ ବାଇଜ୍ ଥିଲା ଧର ଅର୍ନସ୍ ତୋମର ଡିପାର୍ଟମେଣ୍ଟ ବାଇଜ୍, ଡି ପାଟମଣ୍ଟ କ୍ଲାସ୍ ହବ ଅର୍ନସ୍ ଟା ଆଉ ଇଲେକଟିଭ୍ ଗୁଡ଼ା ସେପଟେ ଅଲଗା।
ହୁଁ, ଆପଣଙ୍କର କଣ ଥିଲା କି? ମାନେ
ମୋର ଥିଲା ହୋମ ସାଇନ୍ସ ଅନର୍ସ।
ଆଚ୍ଛା, ଆଚ୍ଛା। ମୋର ଏବେ ଇଲେକ୍ଟ୍ରୋନିକ୍ସ ପଢୁଛି, ଇଲେକ୍ ଟ୍ରନିକ୍ସ ଟେଲିିକମ୍ ହଁ। ଫୋର୍ଥ ଇୟର୍ ଫୋର୍ଥ ଇୟର୍। ସେଭେନ୍ ସେମିଷ୍ଟାର ଚାାଇଛି, ନା ନା ବିଏସି।
ବିଏସି ଆଚ୍ଛା ବିଏସି।
ବିଏସି ଟା ଏବେ ହେଇଯାଇଛି ଚାରି ବର୍ଷ।
ଆଗୁରୁ ତ ନଥିଲା?
ଏବେ ତିନି ବର୍ଷଟା ଚାରି ବର୍ଷ ଏଇଏଇଛି।
ଓହୋ, ତୋମ ବେଳକୁ ତାଲେ ହେଇଗଲା ଆଉ। ଆଗରୁ ବିଏସି, ବିକମ୍ ସବୁ ତକ ସେମ୍ ଥିଲା।
ହଁ ବିଟେକ୍ ସବୁ ଏବେ ଚାରି ବର୍ଷ ହେଇଯାଇଛି।
ଏବେ କଣ ବିକମ୍ ବି ଯିଏ କରିବ ଗ୍ରାଜୁଏସନ୍ ତାର ତାର ବି ଚାରି ବର୍ଷ?
ହଁ ବକମ୍ ଟା ବି ଚାରି ବର୍ଷ ହେଇଛି ମୁଁ ଯଦି ଜାଣିଛି।
ଓହୋ!
ଆଉ ମାନେ ମୋ ହଁ ଏବେ ଏ ମାନେ ବିଏସି ଟା ଚାରି ବର୍ଷ ହେଇଯାଇ ଚି, ମାନେ ବ୍ୟାଚଲର୍ କୋର୍ସ ଟା ଚାରିବର୍ଷ ମାଷ୍ଟର୍ସ ଟା ଗୋଟେ ବର୍ଷ।
ଓହୋ, ତୋମେ ମାଷ୍ଟର୍ସ କରିବ?
ହଁ ଏକାଥରେ ତ ଆଉ ଚାରି ବର୍ଷ କରିବି ଆଉ ଗୋଟେ ବର୍ଷରେ କାହିଁ ମାଷ୍ଟର୍ସ ନ କରିବି।
ସତ କଥା।
ଆ ଦିିବର୍ଷ ମାଷ୍ଟର ହେଇଥିଲେ ଅଲଗା କଥା କି ହଁ ଦି ବର୍ଷ କଣ କରିବ, ତା ଜାଗାରେ ଆଉ ଗୋଟେ କଣ କରିବ, ଆଉ ଗୋଟେ ବର୍ଷ କାହିଁ ନ କରିବି।
କରିଦବା ଟା ବେଟର୍, କରିଦବା ଟା ବେ ଟର୍ କାରଣ ମାଷ୍ଟର୍ସ ପାଇଁ ଭଲ କାମ ବି ଦବ, ତୋମେ ଲେକ୍ଚରସିପ୍ ପାଇଁ ବି ଆପ୍ଲା ଏ କରିପାରିବ, ଉଁ, ଏ ଯୋଉ ଆମର ଯେମିତି ଏ ପିଜି ଟା ନିହାତି ଦରକାର ହଉଛି ଏଇଥିପାଇଁ ଯେ ଲେକ୍ଚରସିପ୍ ପାଇଁ।
ହଁ, ହଁ।
ନନେ କିଛି ଅସୁବିଧା ନାହିଁ, ଏବେ ତାପରେ ବିଇଡି କଲା ମାତ୍ରେ ବି ଅ, ପିଲାମାନେ କେତେ ଏବେ ମାନେ ଗର୍ମେଣ୍ଟ କରିଦେଲାଣି ପୁରା ଅ, ଗର୍ମେଣ୍ଟ ଚାକିରି ପ୍ରବଳ ଟିଚରସିପ୍ ପାଇଁ ବହୁତ।
ଟିଚରସିପ୍ ପାଇଁ ବହୁତ ହେଇଆ
ବହୁତ ଟିଚର୍ ଟିଚର୍ ଲେକ୍ଚରସିପ୍ ଟା ବହୁତ ଖାଲି ପଡୁଛି। ଆଉ ତାପରେ ଏବେ ପୁରା ଡାଇରେକ୍ଟ ପରମାନେଣ୍ଟ କରିଦେଲା ନା। ମୋ ଦିଦି ମାନେ ଟିଚର୍ ଥିଲା ବେଳେ ସାତ ବର୍ଷ ଆଗ ତାଙ୍କର ରହିବେ ଇଏରେ ତାପରେ ଯାଇକି ପରମାନେଣ୍ଟ।
ହଁ ଏବେ ଡାଇରେକ୍ଟ ହେଇଛି।
ଏବେ ଡାଇରେକ୍ଟ ତୋମେ ଯୁଆଡେ ବି ଯିବ ଡାଇରେକ୍ଟ ତୋମର ଡାଇରେକ୍ଟ ପୋଷ୍ଟିଂ।
ମାନେ ବାସ୍ ଏକ୍ସାମ ଦବ କ୍ଲିୟର ହେଲା
ହଁ ବାସ୍ ବି ଡ଼ି କ୍ୱଵାଲିଫାଏ ହେଲ ପକେଇଲ ଏକ୍ଜାମ୍ରରେ ତମର ଯୋଉ ହେବ ଏକର ଯୋଉ କଣ ସେଟା ହୁଏ ଏଣ୍ଟ୍ରସ ଏଣ୍ଟ୍ରାସ ରେ ତମେ ଯାହା ଜେତିକି ମାର୍କ ହ ସେଇ ଅନୁସାରେ ଆଉ ମାର୍କ ବେସିସ୍ ମିଶେଇକି ଆଉ। ଆଗରୁ କିନ୍ତ କଣ୍ଟ୍ରାଚୁଆଲ ରେ ଥିଲେ କଣ୍ଟ୍ରାଚୁଆଲ ରେ ପୁରା ରହୁଥିଲେ। କଣ୍ଟ୍ରାକ୍ଚୁଆଲ ସରିଲେ ସାତ ବର୍ଷ ପରେ ଯାଇକି ପରମାନେଣ୍ଟ ହଉଥିଲେ।
ଆଚ୍ଛା ତେବେ ତ ତାହେଲେ ବହୁତ ଭଲ। ହଁ ହଁ ହଁ ହୁଁ।
କହିଲେ କି ଆଉ ଆମକୁ ତ ସାତ ବର୍ଷ ପର୍ଯ୍ୟନ୍ତ ଏମତି ରଖିଲ ପଇସା ବି କମ୍ ଦଉଥିଲେ ନା ସାଲରୀ କମ୍ ଥିଲା। ଏବେ ଯିଏ ଡାଇରେକ୍ଟ ପୋଷ୍ଟିଙ୍ଗ ତାକୁ ସତୁ ଯି ନା ଷାଠିଏ ହଜାର ରୁ ଆରମ୍ଭ ତାଙ୍କର।
ଭଲ ତ ହ ବହୁତ୍ ଭଲ।
ଭଲ ସେୟାବା ମାନେ ତମେ ଏମିତି କେମିତି ସେଟା କଣ କି ଯୋଉ ନବୀନ ପଟ୍ଟନାୟକ ସରକାରରେ ସେଇଟା ଚାଲିଥିଲା ଏବେ ଆମର ମା ଝି ଯେ ଏ ଆମର ମୋହନ ଚରଣ ମାଝୀ ତାଙ୍କର ସିଏ କରିଦେଇଚନ୍ତି ଅଲଗା ସିଷ୍ଟମ୍।
ହଁ ଏଇଟା କିନ୍ତୁ ଭଲ ତ ଡାଇରେକ୍ଟ ପାଇଛ ପୁଣି ସତୁରିଶ ଷାଠିଏ ସ
ହଁ ଭଲ ଦରମା ଦଉଚନ୍ତି। କୋ ଆଉ ଏବେ ବି କରିଦେଲାନି କି ଟାଇ ଜମ୍ ତମର ଏଜ୍ ବଢେଇ ଦେଲା। ଏଜ୍ ରିଆସେସନ ଫର୍ଟି ଟୁ କରିଦେଲା। ଆଗରୁ ତ ଥାଟି ଫାଇପ ରେ ସରିଗଲା ମୁଁ ତ ଏତ ପକେଇଲି ମୋର ବ୍ଯାଙ୍କିଙ୍ଗ ରେ ତାପରେ ଯୋଉ ଏ ଏୟା ସୋ ପକେଇଲିି ମୋର ଖାଲି ଟିକେ ଟିକେରେ କଟିଗଲା ମୋ ଭୋରୁ ଦୁଃଖ ଲାଗିଲା। ଏତେ ବ ପକେଇଲି ବିଶ୍ବାସ କରିବନି ମୋର ସେ ଯୋଉ କରେଣ୍ଟଏଫାର୍ ସ ମୋର ସବୁ ବେଳେ କଟେ। ମତେ କରେଣ୍ଟଅଫେୟାରସ୍ ରେ ମୁଁ ଏତେ ପଢିକି ଯାଏ ସେ ଏମିତି କୋଶ୍ଚିନ୍ ପକେଇଥିବ ସେ ମତେ ଆସୁନଥିବ।
ଆପଣ ବ୍ୟାଙ୍କିଙ୍ଗ୍ ପାଇଁ ପଢୁଥିଲେ?
ହଁ ବ୍ୟାଙ୍କିଙ୍ଗ ଆଉ ଏ ଏସ ଓ ଆଉ ତାପରେ ଯୋଉ ଆମର ଯୋଉ ରେଲୱେ ର ବାହାରେ।
ଆଚ୍ଛା ମୁଁ ଟିକେ ବ୍ୟାଙ୍କିଙ୍ଗ ପାଇଁ ଟ୍ରାଏ କରିବି ମାନେ କରୁଛି। ନାଁ ଏବେ ଜଷ୍ଟ ପଢ଼ୁଛି ଏବେ ତ ଏକ୍ଜାମ ଦେଇନି ଗ୍ରାଜୁଏସନ୍ ପରେ ହିଁ ଯାହା ଦିଆ ହେ ଦେଇପାରିବି।
ତମ ରିଜନିଂ କେମିତି ହୁଏ?
ରିଜେନିଂ ମାନେ ଏବେ ଜଷ୍ଟ ଟ୍ରାଏ ହିଁ କରୁଚି ଏବେ ଗୋଟେ ଏ କିଛି ଦିନ ହେବ ହିଁ ଟ୍ରାଏ କରିଚି ଭାବୁଚି କରିବି ବୋଲି।
ଯେତେବେଳେ ଦେଖିବ ଏକ୍ଜାମ୍ କୁ ଯିବ ଲାଗିବ ଯେମିତି ଏଗୁଡା ମୁଁ କିଛି ପଢିନି ସେମିତି ପକେଇଥାଏ। ମୁଁ ଯି ମୋର ସେଇ ରିଜନିଂ ଭଲ ହୁଏ ଏଗୁଡା ସବୁ ମୁଁ କରିଦେବୀ କେବଳ କରେଣ୍ଟଆଫେଆର୍ସ। ମୁଁ ବୁଝି ପାରେନି ଯେ କୋଉଠୁ କଣ ଆଣିଥାଏ କରେଣ୍ଫ ଆଫେଆର୍ସ ମତେ ଚାରି ପାଞ୍ଚ ଏମିତି ରୁହେ।
ଆଛା ତେ ମୋର ମ୍ୟାକ୍ସ ଟା ଭଲ ହୁଏ।
ହଁ ମ୍ୟାକ୍ସ ହଁ ତମର ତ ଇଲେକ୍ଟ୍ରୋନିକ୍ସ ହେଲେ ଯାହାଲେ ବି ତମର ପ୍ଲସ ଟୁ ସାଇନ୍ସ ରହିଲା। ତମେ ତ ଅଟୋମେଟିକ ତମର ଭଲ ହିଁ ହଉଥିବ ମ୍ୟାଥ୍।
ହଁ ମ୍ୟାଥ ଟା ମୋର ଭଲ ହୁଏ ବୋଲି ମାନେ ମୁଁ ଏ ସବୁ ଯାହାବି ଉଁ ପଶିଛି ୟା ଭିତରେ। ଇନା ମୋର ଟୁଏଲ୍ଥରେ ମ୍ୟାଥ୍ର ହଣ୍ଡ୍ରେଡ଼ୁ ନାଇଣ୍ଟି ଫୋର୍ ରହିଗଲା।
ଅ ତ ତର ଭଲ ହୁଏ ମ୍ୟାଥ ତ ବହୁତ ବଢିଆ ହୁଏ।
ତ ମ୍ୟାଥଟା ପାଇଁକି ମୁଁ ଏ ସାହସ କରୁଛି ବ୍ୟାଙ୍କିଙ୍ଗ ପାଇଁ।
ଭଲ କରିଛ କାହିଁ କହିଲ ତମେ ଏବେ ବି ଏସ୍ ସି ରେ ଅଛ ମାଷ୍ଟର୍ସ କରିଦବ ତାପରେ ଯଦି ବ୍ୟାଙ୍କିଙ୍ଗ ନେଲା ତମେ ତ ଭଲ ପିଓରେ ବି ଆରାମରେ ତମେ ପକେଇ ପାରିବ। ଏବେ ବି ଭଲ ଚାନ୍ସ ମିଳୁଛି ଗର୍ଣମେଣ୍ଟ ଆମ ବେଳକୁ ସେତେ ନଥିଲା ଆମେ ବେଳକୁ କଣ ଅସୁବିଧା ହେଉଥିଲା କହିଲ ତମେ ଏବେ ଦେଖ ଆମେ ନର୍ମାଲ ଗ୍ରାଜୁଏସନ ଇଏ ଆମେ ଯେତିକି ପକେଇବୁ ଗୋଟେ ଡକ୍ଟର ବି ସେଇଟା ସାଇନ୍ସ ପିଲାବି ବ୍ୟାଙ୍କ ପଉଛନ୍ତି ଆଗରୁ ସେମତି ନଥିଲା ଆଗରୁ କେବଳ ଆଟ୍ସ ପିଲା ହିଁ ଏହିଗୁଡା ପକଉଥିଲେ।
ଆଚ୍ଛା ଆଚ୍ଛା।
ଯେବେ ଯେତେବେଳେ ଜବ୍ ମିଳୁନି ସମସ୍ତେ ପକଉଛନ୍ତି ଇଞ୍ଜିନିୟର ବି ତା ଜବ୍ ଛାଡିକି ପୁଣି ବ୍ୟାଙ୍କିଙ୍ଗ ରେ ଲାଇନ୍ରରେ ପକଉଛି।
ଏବେ ତ ମୁଁ ଇକ୍ଟ୍ରୋନିକସ ଡିପାର୍ମେଣ୍ଟର ଅଛି ମାନ ଞଜିନିୟଂ ଲାଇନ୍ ରେ। ପୁରା ହଁ ମୁଁ ବି ହି ଆସିକି ବ୍ୟାଙ୍କିଙ୍ଗ୍। ନା ମୁଁ ବିଟେକ୍ ନା ନା ବିଟେକ୍ ନାଇଁ ଏଇଟା ସେଇ ଇଞ୍ଜିନିୟରିଂ କୋର୍ସରେ ପିଏସି ଟା।
ନାଇଁ ମୋର ବହୁତ ସାଙ୍ଗ ମାନେ ଅଛନ୍ତି ନା ସବୁ ଏଇ ଲାଇନ ରେ ଅଛନ୍ତି ବିଟେକରେ। ସବୁ ଇଞ୍ଜିନିୟରିଂ କରିଛନ୍ତି ଇଞ୍ଜିନିୟର ହେଇକି ଜାର ଗଭର୍ଣ୍ଣମେଣ୍ଟ ରେ ଅଛି କିଏ ସବୁ ବାଙ୍ଗାଲୋରରେ ସବୁ ଅ
ହଁ ହଁ ଆମର ବି ଅଛି ମାନେ ଆମର କଲେଜର ପ୍ଲେସମେଣ୍ଟ ଅଛି। କଲେଜ ର ପ୍ଲେସମେଣ୍ଟରେ ବି କଲେଜ ତମର ସରିଲା ବେଳକୁ
କ୍ୟାମ୍ପସ ରେ ପାଇଗଲନି କି ତାପରେ ତମେ ଆରାମସେ ଗୋଟେ ଥର ପାଇଗଲ ତାପରେ ତମେ ଏକ୍ସପିରିଏନ୍ସ ହେଇଗଲା ଆରାମସେ ତମେ ଆଗକୁ ଆଗକୁ ଚାଲିଲ। ଯୋଉମାନେ କ୍ୟାମ୍ପସ ରେ ପାଆନ୍ତିନି ତାଙ୍କୁ ଅସୁବିଧା ହୁଏ।
ହଁ ନିଜେ ଖୋଜିବାଟା ବହୁତ ଅସୁବିଧା କେତେ ଥର କୁଆଡ଼େ କୁଆଡ଼େ ପକେଇବ।
କ୍ୟାମ୍ପସ ଯଦି ତମକୁ ମୋର ସବୁ ସାଙ୍ଗ କ୍ୟାମ୍ପସ ରେ ପାଇଛନ୍ତି ଆଉ ବଢିଆ ବଢିଆ କମ୍ପାନୀରେ ପାଇଛନ୍ତି। ଜଣେ ଆଇ ବି ଏମ୍ ବି ପାଇଲା ସେ ପୁରା ଯେ କମ୍ପ୍ୟୁଟରରେ ପାଇଲା ଯିଏ କମ୍ପ୍ୟୁଟର ସାଇନ୍ସ ନା କଣ କରୁଥିଲା?
ଓହୋ।
ସିଏ ମାନେ ଏତେ ବଢିଆ ରା୍ୟାଙ୍କରେ ମାନେ ପାଇଲା ସେ ଆଇ ବି ଏମ ରେ। ଏବେ ସିଏ ଆଉ ଟୋଟାଲି ବାଙ୍ଗଲୋର ଛାଡିକି ଆଉ ଟୋଟାଲି ଓଡ଼ିଶା ଆସିପାରୁନି। ସେ ସାଢେ ସାଢେ ଯାଇଛି ଆଉ ଜଣେ କିଟ୍ ରେ କରୁଥିଲା ସିଭଲରେ କରୁଥିଲା। ସିଏ ଏବେ ଗମେଣ୍ଟ ରେ ପାଇଛି।
ଭଲ ୱାନ୍ସ କ୍ୟାମ୍ପସ ପାଇ ଓହୋ!
ଏବେ ରିସେଣ୍ଟ ଗୋଟେ ଦେଖିନ ନ୍ୟୁଜରେ ଯୋଉ ଦଉଥିଲେ ଆମର ମୋହନ ମାଝି ସାର୍ ଆ ସମସ୍ତଙ୍କୁ କଣ ସେଟା କି ପ୍ରେଷ୍ଟିଜ୍ ଗୋଟେ ଆୱାର୍ଡ ଦଉଥିଲେ। ହଜାର ପିଲାଙ୍କୁ ଆଚିଭମେଣ୍ଟୱାର୍ଡ ସେ ସେଇଥିରେ ଆରାମରେ ପାଇଛି।
ଆଛା ଭଲ ତାହେଲେ।
ସବୁ ତକ କ୍ୟାମ୍ପସ ସବୁ କ୍ୟାପ ଆଉ କ୍ୟାମ୍ପୋସ ବି ଭଲ ଭଲ କମ୍ପାନୀ କୁ ଆଣେ।
କ୍ୟାମ୍ପସ ରେ ୱାନ୍ସ କ୍ୟାମ୍ପସ ରେ ପାଇଗଲେ ବହୁତ ଭଲ ରେଟ୍।
ହଁ ତା ପରେ କାଇଁ କହିଲ କ୍ୟାମ୍ପସରେ ପାଇଲ ଗଲ ରହିଲ ଏ କିନ୍ତୁ ଏତିକି ଯିବାକୁ ପଡିବ।